ହ ହ
ହାଲୋ। ହଁ କୁହ। ମୁଁ ଏଇଠି ବସିଥିଲି। କଣ କରୁଚ କଣ ତମେ? ବଇଚି ବଇଚି ଏଠି।
ଓ ହୋ।
ହଁ ତମେ କଁ କରୁଚ?
ମୁଁ ତ ଏଇଠି ବସିଥିଲି।
ସଇଲାଣି?
ହଁ ଖାଇସାରିଲିଣି।
କଁ ଖାଇଲ?
ମୁଁ ଭାତ ଶାଗ ଭଜା। ହାଲୋ। ଭାତ ଶାଗ ଭଜା ଆଉ ଯୋଉ ଆଳୁ ବୋଇତାଳୁ ଭଜା ଆଉ। ତମେ?
ମୁଁ ଖାଇିନି ଗାଧେଇକି ଏଇଠି ବଇଚି ଆଉ।
ଅ ହୋ।
ତମେ ଭଲ ଅଛ?
ଜୋରେ କୁହ।
ତମ ଦେହ ଭଲ ଅଛି?
ହଁ।
ଆ ଏବେ କଣ କରୁଚ?
କଣ?
ଏବେ କଣ କରୁଚ?
ବୁଝା ପଡୁନି।
ନାଇ ଏବେ ତମେ କଣ? ପଢାପଢି କରୁଚ ନା ଜବ କରୁଚ ନା କଣ କରୁଚ?
ମୋର ଏବେ ପଢା ପଢି ଚାଲିଚି ଆଉ। ପ୍ଲସ୍ ଥ୍ରୀ ପ୍ଲସ୍ ଥ୍ରୀ ଫାଷ୍ଟ
କୋଉଠି ପଢୁଛ?
କଣ?
କୋଉଠି ପଢୁଚ? ହାଲୋ।
ମୁଁ ଏଇ ପ୍ରାଇଭେଟେ କଲେଜରେ ପଢୁଚି। ଆ କୁହଣନ୍ତି ହେରା ଯାଗା ନାଁ। ଯୋଉ ଜା ଗା ଯୋଉ ସେ ମନେ ନାହିଁ ଜାଗା ନା?
ତମକୁ କଁ କଁ ଭଲ ଲାଗେ ଖାଇବାକୁ?
ହଁ ହ
ହ୍ୟାଲୋ।
ସବୁ କିଛି ଭଲ ଲାଗେ।
ଆଁ?
ମିକ୍ସ୍ ଭେଜ ଆଇଟମ୍ ଭଲଲାଗେ।
କଣ କଣ?
ତମ ଗାଁରେ କଣ ଚଜଚାଯ ହୋଉଛି?
ଆମର ତ ଏବେ ରଜ ଗଲା ରଜ ଉତ୍ସବ ରଜ ଉତ୍ସବ ରେ ପୁଚି କବାଡି ହ ହେଲା। ହୋଉଥିଲା ଆଉ ମୁରୁଜ ରଙ୍ଗୋଲି। ଝୋଟି ଚିତା ଏଇରା ସବୁ ହଉଥିଲା ଆଉ ବୁଲି ଯାଇଥିଲୁ। ବୁଲିକି ରଜଦୋଳିରେ ବସିକି ଆସିଲୁ ଆଉ। ହ। ହଁ।
କଣ ରୋଷେଇ କରି ଆସିଛି ତମକୁ?
ମୋତେ ସେ ଚିକେନ ଚିକେନ କରି ଆସେ। ଚିକେନ ଟା କେମତି କରନ୍ତି କହିଲ? ଆଉ ସେ ଚିକେନ କୁ ସାଇଜ ରେ କାଟିବ। ତା ତାକୁ କାଟିକିନା ତାକୁ ଭଲ ଭାବରେ ଧୋଇବ। ନା ଆଗରୁ ଠିକ ସେ ଧୋଇ ନଥିବେନା ତାକୁ ଆଉ ଥରେ ପରିଷ୍କାର ଭାବରେ ଧୋଇବ ଆଉ ଆଳୁ କୁ ଟିକେ ବଡ ସାଇଜର କରିକି କାଟିବ ଚାହିଲେ ମିଡିୟମ ବି କରିପାର ତାପରେ ତମେ ଚୁଲି ରେ କର କି ଗ୍ୟାସ ରେ କର ତାପରେ କଡେଇ ବସେଇବ କଡେଇ ବସେଇ ସେଇଲାଠୁ ସେଥିରେ ସୋରିଷ ନା ସୋରିଷ ଦବନି ଫ୍ରିଡମ ତେଲ ଦବ। ଫ୍ରିଡମ ତେଲ ଦେଲେ ସେଥିରେ ଯୋଉ ଯେମିତି ଯୋଉ କଣ କହିଲ ଗୋଲମରିଚ ଗୁଜୁରାତି ଯୋଉ ଡାଲଚିନି ସେରା ସବୁ ଆସେନି ପ୍ୟାକେଟବାଲା? ହେଲା ସେଟା ପକେଇବୁ ଆ ହଁ ମସଲା କରୁଥିବ ମସଲାରେ ଅଦା ପିଆଜ ରସୁଣ ଏସବୁ ପିଆଜକୁ ଚୁନ ଚୁନ କରିକି କାଟିଥିବ ଆଉ ଅଦା ପିଆଜି ରସୁଣକୁ ଶିଳରେ ଟି ଥିବ ବା
ତାପରେ ସେ ଗୋଟା ମସଲା ପକେଇଲା ପରେ ତେଜ ପତ୍ର ପକେଇବ। ତାପରେ ସେଇ କଟା ହେଇଥିବ ପିଆଜକୁ ପକେଇବ ତାପରେ ତାକୁ କୁ ଭଲସେ ଭାଜିବ। ତାପରେ ଭଲସେ ଭାଜିଲାଠୁ ଦେଖୁବ ସେଇ ପିଆଜରା ନାଲି ନାଲି ହେଇ ଆସିବ ତାପରେ ସେଥିରେ ହଉଛି ପକେଇବ ଆମର ଟିକେ ଟିକେ ଇଞ୍ଚିଏ ଲୁଣ ପକେଇବ। ତାପରେ ତାକୁ ଭାଜିବ ଭାଜି ଦି ମିନଟ ଖଣ୍ଡେ ପରେ ଭାଜିଲାଠୁ ସେଥିରେ ଅଦା ପିଆଜ ଏଟା ସବୁ ପକେଇବ ରସୁଣ ସେଟା ପକେଇଲାରୁ ତାକୁ ତ ପୁଣି ଭଲକି ଭା ଯୋଉ କଷିବ। ଆଉ ସେଥିରେ ସବୁ ଗୁଣ୍ଡ ମସଲା ଧରେ ଦବ ଅ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଧନିଆ ଗୁଣ୍ଡ ଜିରା ଗୁଣ୍ଡ। ଏସବୁ ପକେଇକି ତାକୁ କଷିବ। ତାକୁ କଷିଲା ଠୁ ସେଥିରେ ଅଳ୍ପ ଟିକେ ପାଣି ଦବ। ସେ ପାଣିଟା ଦେଲାଠୁ ସେ ପାଣି ଟା ସେ ତ ମସଲା ଟା ଫୁଟିବ, ଫୁଟିଲାଠୁ ସେ ପାଣି ମରି ଆସିଲା ବେଳେ ତାପରେ ସେଥିରେ ଚିକେନକୁ ପକେଇବ। ଯୋଉ କାଟି ଫୁଙ୍କି ରଖ ଆଳୁ ତାକୁ ପକେଇବ।
ତାପରେ ଆଳୁ ପକେଇଲାଠୁ ସେ ଚିକେନ ଆଳୁକୁ ଭଲ ଭାବରେ କଷିବ। କଷିକି ନା
ତାପରେ ସେଥିରେ ଲୁଣ ପକଉ ଥି - ତ ଭଲ ସେଠି ଟିକେ ଆଉ ଟିକେ ଅଳ୍ପ। ସେଥିରେ ଆଉ ଟିକେ ଅଳ୍ପ ପାଣି ଦବ। ପାଣିଦେଲେ ଆଉ ତାକୁ ସେଟା ସିଝିବା ପାଇଁ ଛାଡ଼ିଦବ। ସେ ସିଝି ଆସିଲାଠୁ ସେ ଓଲ୍ହେଇକିନା ତମେ ଚାହିଁଲେ କଂସ କଷା ଖାଇ ପାରିବ। ମୁଁ ତ ଓଲ୍ହେଇକିନା କଷା ଖାଏ, ଚିକେନ କଷା ତା ପରେ ସେଥିରେ ଆବଶ୍ୟକ ଅନୁସାରେ ପାଣି ଦବ। ହଁ। ତମର ଯେତିକି ଦରକାର ସେତିକିରେ ପାଣି ଦେଇକି ତମେ ଝୋଳ କରିବ କାହିଁକିନା ଚିକେନ୍ ଟା ଗରମ ଭାତକୁ ଝୋଳ ନହେଲେ ହବନି।
ଆଉ ଆଉ ପ୍ଲସ ଥ୍ରି ସଇଲେ କଁ କରିବ? ହାଲୋ ପ୍ଲସ ଥ୍ରି ସରିଲେ ପୁଣି କଁ କରିବ?
ଦେଖିବା ସେଟା ଦେଖା ଅଛି ଆଗକୁ ଆଉ ରେଜଲ୍ଟ ଅନୁସାରେ।
ଟେନ୍ଥରେ କେତେ ରେଜଲ୍ଟ ରହିଥିଲା?
ମୋର ଫିଫ୍ଟି ପରସେଣ୍ଟ ରହିଥିଲା।
ହୁଁ। ହଁ ତମର ହେଇଚିନା ହବ?
କଣ?
ମ୍ୟାରେଜ ହେଇଚି ନା ତମେ ମ୍ୟାରେଡ ନା ଅନ ମ୍ୟାରେଡ୍?
ଅନୁଅ ଇଆଡ଼େ ମ୍ୟାର
ଆଉ କଣ ସବୁ ତମ ଘର ଘରେ କଣ କରୁଛନ୍ତି? ଘରେ ସବୁ ତମର କଣ କରୁଛନ୍ତି?
ଆମର ଚାଷ କରୁଛି।
ହଲୋ ଏଇନେ ସମସ୍ତେ କଣ କରୁଛନ୍ତି? ଖାଇକି ଶୋଇଛନ୍ତି ନା କଣ କରୁଛନ୍ତି?
ହଁ ଏଇନା ସମସ୍ତେ ଖାଇକିନା ଯାଇ ଟିକେ ରେଷ୍ଟ ନଉଛନ୍ତି। ଆଉ ତମକୁ କଣ କ ଣ ଆସେ?
ମତେ ଡାଲମା, ଡାଲି। ଆଉ। ଆଉ ଏମିତି ଆସେ ଆଉ ତ ମାଛ।
ମାଛଟା କେମିତି କରନ୍ତି?
ହେଲୋ।
ମାଛ ଟା କେମିତି କରନ୍ତି?
ମାଛ କାଟିକି ଆଣିଲେ ତାକୁ ଭଲ ସେ ପରିଷ୍କାର ଭାବରେ ଧୋଇ ଧୋଇଦେବ, ଧୋଇକି ତାକୁ ଲୁଣ ହଳଦୀକୁ ଗୋଳେଇକି ଲେମ୍ବୁ ଚୁପଡି ଦେଇକି ଧୋଇ ଦେଇଥିବ ଅଧ ଘଣ୍ଟା ଘଣ୍ଟା ପରେ ତାକୁ ଛାଣିବ ତେଲରେ। ଛାଣି ସାରିଲା ପରେ ତାକୁ ବାହାର କରିକି ତେଲ ପକେଇ କି ପିଆଜ ପକେଇବ। ପିଆଜଟା ଟିକେ ହେଇ ଆଇଲାକୁ ନାଲି ଲାଲି ସେଥିରେ ଅଦା ରସୁଣ ପେଷ୍ଟ ଦବ ପେଷ୍ଟ ହେଇସାରିଲା ପରେ ମସଲା ଗୁଣ୍ଡ ଲଙ୍କାଗୁଣ୍ଡ ଜିରାଗୁଣ୍ଡ ହଳଦିଗୁଣ୍ଡ। କଶ୍ମୀର ଲଙ୍କା, ମୀଟ ମସଲା। ଏସବୁ ମସଲା ଯେତିକି ମସଲାଗୁଣ୍ଡ ଅଛି ସବୁ ପକେଇକି ତାକୁ ପାଣିରେି ଟିକେ ଦବା ସେ ଛଟି ଟମାଟୋ। କେ କଣ ଟମାଟର ହେଇସାରିକି। ତାପରେ ମାଛ, ଆଳୁ ଦେଇକି ଏ ତାାକୁ। ଏ। ଆମ୍ବୁଲ ଖଣ୍ଡେ ଦେଇ କି ତାକୁ ସିଝେଇ ଦବ।
ଓହୋ ତାହେଲେ ଏମିତି ମାଛଟା କର।
ହୁଁ। ହଁ।
ମୁଁ କହିଲି ତାହେଲେ ଏମିତି ମାଛଟା କରନ୍ତି।
ସଂସାର ସାଧାରଣତ ଦୁଇ ଶ୍ରେଣୀର ମାନସ ଦୁଷ୍ଟ ମନ୍ତି ହ ପୃଥିବୀର ନାନବସ୍ତି ଦର୍ଶନ କରନ୍ତି। ସମ୍ଭବ କରନ୍ତି ମାତ୍ର କୌଣସି ବସ୍ତୁରେଥା ନିରୂପଣ କରିବା ବିଷୟରେ ସେମାନଙ୍କର ପ୍ରୟାସ ଦେଖାଯାଏନାହିଁ କି କି ଚଣାଳି ବା ଶକ୍ର କେଉଁ ବସ୍ତୁ ସେମାନଙ୍କର ନିକଟସ୍ଥ ନାହିଁ।
ମୋର ଟିକେ କାମ ହଉ ରଖୁଛି।